ହଁ ମୁଁ ପଚାରୁଥିଲି ଆ ଆପଣଙ୍କର ଖିଆପିଆ ସରିଗଲାଣିନା?
କିଏ ଅନୁରାଧା କହୁଥିଲକି ଆରେ ୟାର୍ କେତେ ଦିନ ପ ଏ ଏତେ ଦିନ ପରେ ଫୋନ୍ କରିଛନ୍ତି ଆରେ ବହୁତ ଦିନ କୋଉଠି ଏବେ ଆପଣ ଚାକିରି କରିଛନ୍ତି?
ମୁଁ ତ ଏଇ ଆମର ଭୁବନେଶ୍ଵରରେ ହିଁ ଏବେ ଚାକିରି କରିଛି।
ଆପଣ ବାହାଘର ହେଇଗଲାଣି?
ହେ ନା ମ ମୋର ତ ଏବେ ମାତ୍ର କୋଡିଏ ଏକୋଇଶ ବର୍ଷ ହେଇଛି ମୁଁ କଣ ଏବେ ବାହା ହେବି ଆପଣଙ୍କର ବୋଧେ ବାହାସାହା ହେଇଗଲାଣି?
ହଁ ମୋର ଗୋଟେ ପୁଅ ଗୋଟେ ଝିଅ ସେ ମୁଁ ଭଲ ପାଇକି ବାହାହେଇଗଲି ଆଉ ମୋ ସ୍ତ୍ରୀ ନାଁ ହୋଉଛି ମାମନ।
ଆଚ୍ଛା ଆଚ୍ଛା ଆପଣ ଟିକେ ଜଣେଇଲେ ବି ନାହିଁ। ଆପଣ ଇଏ ହେଇଗଲେ ମତେ ଟିକେ ମ୍ୟାରେଜକୁୁ ବି ଡାକିଲେନି ମୁଁ ଭୋଜି ଖାଇଥାନ୍ତି। ଆଉ ପୁଅ ଯିଏ ବି ହେଇ ଗଲେ ତାଙ୍କ ଭୋଜିକୁ ବି ଡାକିଲେନି।
ଆମ ଭଲ ପାଇ ବାହା ହେଇଗଲିତ ମନ୍ଦିରରେ। ନା ଭୋଜି ଦିଆ ହେଇନାଇଁ ଫେର ବି ଦିଆହବ ଆଉ ଭୋଜିରେ ସବୁ। ବଢିଆ ବଢିଆ ଆଇଟମ କରିକି ଦେବି ବୋଲି ଭଲ ମାନେ କହିଛି ଚିନ୍ତା କରିଚି।
ଆଚ୍ଛା ଆଚ୍ଛା ଆଉ କେବେ ତାହଲେ ଭୋଜି କରି ସେ ଭାବିଚନ୍ତି।
ଭୋଜି ମୋ ସ୍ତ୍ରୀ ସାଥିରେ କଥା ହେଇକି ଭାବୁଚି ଏଇ ଆଇଁଷ ବାର ଦେଖି ଗୋଟେ ବୁଧବାର ଆଉ ଶୁକ୍ରବାର କି ରବିବାର ଆ ଭିତରେ ଗୋଟେ ଦେଇଦେଲେ ନା ବା ମୁଁ ଭାବୁଚି ମେନୁ ରେ କଣ କଣ କରିବି ମାନେ ଯୋଉ ହବ ଆଇଟମ୍ ତା କଣ କଣ କରିବ ବୋଲି ଚିନ୍ତା ବି କରିଚି। ଏଇ ଷ୍ଟାର୍ଟର ଆଇଟମ୍ ପ୍ରଥମ ଗୋଟେ ହୋଉଚି ଛଣା ଚିଙ୍ଗୁଡ଼ି ରହିବ ବାଲି ଫ୍ରାଏ କହୁଚନ୍ତି। ସେ ସେଇଟା ରହିବ ଆଉ ଚିଙ୍ଗୁଡ଼ି ମଲ୍ଲେଇ କୁପ୍ତା ଆଉ ଉଁ ମାନେ ଯୋଉ ପନିର୍ ପକୋଡ଼ା ଆଉ ତା ଦେହରେ ଯେଉଁ ଛୋଟ ପିଲା ଖାଇବା ପାଇଁ ଯେଉଁ ମ୍ୟାଗି ନୁହଁ ମ୍ୟାଗି
ହଁ ହଁ।
ମ୍ୟାଗି ମ୍ୟାଗି ମ୍ୟାଗି ଖାଇବ କିନ୍ତୁ କୋଉ ଭୋଜିରେ ଏମିତି ମ୍ୟାଗି ରଖା ହେଇନି। କିନ୍ତୁ ଆହୁରି ଏନର୍ଜି ଡ୍ରିଙ୍କ୍ ଯୋଉଟା ରହିବ ଆପଣଙ୍କର କୋଉଟା କହିଲେ ଓ ଆରସ୍। ଡବା ରହିବ କୋଡ଼ିଏ ଟଙ୍କିଆ। ଆ ଯୋଉ କଣନ୍ତ ଆପଣଙ୍କର ସ୍ପ୍ରାଇଟ୍ ହୋଉ କି ହଁ ସବୁ ଏଇ ଯୋଉ ମାନେ ଯେତେ ସବୁ କୋଡିଏ ଟଙ୍କା ଦଶ ଟଙ୍କା ଥଣ୍ଡା ରହିଛି ଜଲ୍ ଜିରା। ସେ ସବୁ ରହିବ ତା ଦେହରେ ସେମାନେ ପିଇ ପିଇପାରିବେ ଲୋକମାନେ। ଆଉ ବିଶେଷ କଥା ହଉଛି କଣ କହିଲେ? ଗୋଟେ ଭଲ ଆଇଟମ୍ ରହିବ ଦହି ପଖାଳ। ଖରା ଦିନେ ହବ ନା।
ଆଚ୍ଛା ଆଚ୍ଛା ମୁଁ ଯେତେ ଯାହା ହେଲେ ବି କହିବି ମୋର ହଁ। ମ୍ୟାଗି ଟା ମୋର ବହୁତ ପସନ୍ଦ। ଆପଣ ଯାହା କରୁଛନ୍ତି କିନ୍ତୁ ଠିକ୍ କରୁଛନ୍ତି ମ୍ୟାଗି ଟା ଯାହା ହଉ କରୁଛନ୍ତି। ଆଉ ଦହି ପଖାଳ ତ ଲୋକଙ୍କୁ ବହୁତ ଭଲ ଲାଗିବ। କାରଣ ହରାଦିନଟା ମୁଁ ତ ନାଗଆ ଶୁଣିକି ବହୁତ ଖୁସି ହେଇଗଲି ମତେ ତ ବହୁତ। ଖୁସି ଲାଗିବ ଆପଣ କୋଉଠି ଭୋଜି କରିବେ ସେଇ ଯୋଉ ସାଇ ମନ୍ଦିର ଆଡେ ଯୋଉ ସବୁ ଅଛି ତ ସେଇପଟେ ତ।
ହଁ ସେଇପରି ନାଁ ମୁଁର ଏଇ ମେଲଣ ପଡ଼ିିବ ଅଛି ଆମରଇ ଭୁବନେଶ୍ୱର ଯୋଉ ଟନପାଣି ଯୋ ନାହିଁ। ଜାଣିଛନ୍ତି।
ହଁ ହଁ ଜାଣିଚି ମୋ ଘର ପାଖରେ।
ବାସ୍ ସେଇ ଟଙ୍କ ପାଣି ରୋଡ଼ ମେଲଣ ଫେଲଣ ଦିଆହବ। ତ ସମସ୍ତଙ୍କର ରିଟର୍ଣ୍ଣ ଗିଫ୍ଟ ଅଛି ରିଟର୍ଣ୍ଣ ଗିଫ୍ଟରେ ମାନେ ବଢିଆ ବଢିଆ ଜିନିଷ ରଖା ହେଇଛି, ତ ସେ ଜଣେ ଭୋଜି ଖାଉ କି ନ ଖାଉ ଆଗେ ରିଟର୍ନ ଗିଫ୍ଟଟା ନବ ରିଟର୍ଣ୍ଣ ଗିଫ୍ଟରେ କଣ ହୋଇଥିବ। ପଚାରନ୍ତୁ।
କଣ ହେଇଥିବ ରିଟର୍ନ ଗିଫ୍ଟ ରେ?
ଆନୁମାନିକ ଆପଣ ସବୁ ଯାଇଥିବେ କୋଉଠି କୋଉଠି ରିଟର୍ନ ଗିଫ୍ଟ ମିଳିଛି ଏଇଠି କଣ ମିଳି ପାରିବ ଆକୁ ଚିନ୍ତା କରି କହିଲେ।
ଆମକୁ ତ ଆଗରୁ ମିଳିଛି ପେସ୍ତା ବାଦାମ ତାପରେ ଯୋଉ ଆଉ କଣ କାଜୁ କିସମିସ ଏଇ ସବୁ ମିଳିଛି। ଆଉ ତାପରେ ପିନଟ ତ କହିଲି ହିଁ ଆଉ ଆପଣଙ୍କର ମୁଁ ଭାବିବନି। ଆପଣ କଣ ଦେବେ ଭଲ ମତେ ଲାଗୁଛି ତ କିଛି ଭଲ ଦେବେ। ମୋ ଭାଇ ଥରେ ଯାଇଥିଲେ ଗୋଟେ ଜନ୍ମ ଦିନରେ ତାଙ୍କର ଗୋଟେ ପ୍ଲାଣ୍ଟ ଦେଇଥିଲେ ଘରେ ମାନେ ସେଟା ରହିପାରିବ। ସେ ପ୍ଲାଟ।
ସେଇଭଳିଆ ଯେ ଘରେ ରହିବ ଏଇଟା ହଉଛି ଦେଖନ୍ତୁ। ମୋ ସ୍ତ୍ରୀ କୁ ମୁଁ ଭାରି ଭଲ ପାଏ ହେଲା। ତେଣୁକରି ତାଙ୍କର ସ୍ମୃତିରେ ସମସ୍ତେ ମନେ ରଖିବା ପାଇଁ କି ମାନେ ଆମର ସ୍ବାମୀ ସ୍ତ୍ରୀ ଙ୍କର ଦାମ୍ପତ୍ୟ ଜୀବନ ସୁଖ ପାଇଁ ସମସ୍ତେ ଯେ ଆଶୀର୍ବାଦ କରିବେ। ତାଙ୍କ ସ୍ମୃତି ସ୍ୱରୂପ ରେ ଗୋଟେ ଚନ୍ଦନ ଗଛ ଗୋଟେ ନର୍ସରୀ ସାଙ୍ଗରେ କଥା ହେଇକି ଆସିଛି। ମାନେ ଯିଏ ଖାଇକି ଯିବ ଗୋଟେ ଚନ୍ଦନ ଗଛ ହାତରେ ଧରିକି ଯିବ। ମାନେ ଯେଦି ହଜାର ଲୋକ ଯେଦି ହଜାର ଟା ଗଛ ନେବେ ତା ଦେହେରେ ଯଦି ଅନେଶତ ଏ କଣ ନଅଶହଟା ଯଦି ମରିଯାଏ ଶହେଟା ତ ରହି ରହିଥିବ ନା ଗଛ। ଶହେଟା ବାଡରେ ଯାହାର ଗଛ ବାଡିରେ ଥିବ ଛଅଟା ସେ ଅମକେଇ ଭୋଜି ଯାଇଥିଲୁ ତାଙ୍କର ଗୋଟେ ଗଛ ଦେଇଥିଲେ ଚନ୍ଦନ ଗଛ ସେଇଟା ଏଡେ ବଡ ହେଲାଣି। କଥା ଚିନ୍ତା କରନ୍ତୁ ସେଇଟା ଗୋଟେ ଗଲା। ଆଉ ଗୋଟେ ରିଟର୍ଣ୍ଣ ଗିଫ୍ଟ କଣ ଗୋଟେ ବ୍ୟାଗ ଟେ ମୋ ଶ୍ରି ମୋର ଫଟୋ ରହିଥିବ। ମୋ ସ୍ତ୍ରୀର ଫଟୋ ରହିଥିବ ତ ସେଇଠି ଗୋଟେ ବ୍ୟାଗ ଟେ ପ୍ରିଣ୍ଟ କରାହବ। ହେଲା ବ୍ୟାଗରେ ମୋ ନା ମୋ ସ୍ତ୍ରୀ ନା ଲେଖା ହେଇଥିବ ତା ଦେହରେ କଣ ଥିବ କହିଲେ। ଯୋଉ ହାତ ଘଣ୍ଟା ଯୋଉ ନୁହଁ
ହଁ ହଁ।
ସେଇ ଘଣ୍ଟାରୁ ଗୋଟେ, ଘଣ୍ଟା ବାଡ଼ି ଗୋଟେ, ଶଙ୍ଖ ଗୋଟେ। ଆଉ ତା ଭିତରେ ଯୋଉ କୋଉଟା କହିଲେ ସେ ଯୋଉ ପିଟା ଘଣ୍ଟା ଯୋଉଟା କହୁଥିଲ।
ହଁ ହଁ ବୁଝିଲି ବୁଝିଲି।
ବାସ୍ ସେଇ ତିନି ଚାରିଟା ଜିନିଷ ତା ଭିତରେ ରହିବ। ତ ସେଥିରେ ମୋ ସ୍ତ୍ରୀ ନା ଲେଖା ହେଇଥିବ ମୋ ନା ଲେଖା ହେଇଥିବ ଯୋଉମାନେ କାଡ୍ ଦିଆହେଇଥିବ ଯେଉଁମାନେ ଷ୍ଟେଜ୍ ଉପରକୁ ଆସିବେ ମୋତେ ଆଶୀର୍ବାଦ କରିବା ପାଇଁକି ସେଇମାନଙ୍କୁ ହାତରେ ଗୋଟେ ଲେଖାଁ ଦିଆଯିବ ଯେ ସେମାନେ ବଞ୍ଚିଥିଲା ପର୍ଯ୍ୟନ୍ତ ତା ତାଙ୍କ ଠାକୁର ପୂଜା ହଉଥିଲା ପର୍ଯ୍ୟନ୍ତ ସମସ୍ତେ ଗୋଟେ ଲେଖା ହାତଘଣ୍ଟା ଆଉ ମାନେ ପିଟିବା ଘଣ୍ଟ ଆଉ ଶଙ୍ଖ ଆଉ ଏଇଗୁଡ଼ା ସବୁ ଦିଆହବ ଯେ ସେମାନେ ଠାକୁର ଘରେ ସେ ଜିନଷଟା ପୂଜା ପାଇବେ। ଯେ ସେ ଜାଣିବ ଯେ ମୁଁ ଅମକେଇ ଘରୁ ଯାଇଥିଲି ଗୋଟେ ତାଙ୍କର ଜିନିଷ ଦେଇଥିଲେ। ତାଙ୍କ ଗାଁ ସାରା ଲୋକ ବସିକି ଚିନ୍ତା କରିବେ କଇବେ ଯାହା ହଉ ବଢ଼ିଆ ଭୋଜି ଯାଇଥିଲୁ ଗୋଟେ ଭଲ ଜିନିଷ ଆମକୁ ଦେଲେ। ସେ ଖାଇବା ଯାହା ବିି ହେଇଥାଉ ଏଇଆ ଭାବିକି ବୋଧେ
ହଁ ଆପଣ ଯାହା କୁହନ୍ତୁ ଆପଣ ଏ ଯୋଉ ଡିସିସନ୍ ଟା ନେଇଛନ୍ତି ବହୁତ ଭଲ ନେଇଛନ୍ତି। ମୁଁ କେବେ ଭାବିବି ନାହିଁ କାହା ଭୋଜିରେ ଗଲେ ଏମିତି ଚନ୍ଦନ ଗଛ ମିଳିବ ବୋଲି। ଚନ୍ଦନ ଗଛ, ବହୁତ ଭଲ ଗଛ ଆଉ ବହୁତ ଦାମୀ ବି। ମାନେ ଚନ୍ଦନ ଗଛ ଆପଣ ଯେହେତୁ ଦଉଛନ୍ତି ସେଟା ମରିବ କାହିଁକି ଲୋକମାନେ ନିଶ୍ଚିନ୍ତ ରୂପେ ତାର ଯତ୍ ପତ୍ନ ନେବେ କାରଣ, ସେଇଟା ଚନ୍ଦନ ଗଛ। ଆଉ ଆମେ ଚନ୍ଦନ ଘୋରିକି ଠାକୁରଙ୍କୁ ବି ଲଗେଇ ପାରିବା। ଆଉ ଆପଣ ଯୋଉ ବ୍ୟାଗ୍ ଦେବେନି ଦି ଜଣଙ୍କ ଫଟୋ ଥିବ ସେଇଟା ତ ଆହୁରି ଭଲ। ଲୋକମାନେ ଙ୍କର ବହୁତ ଦିନ ଯାଏ ମନେରହିବ କି ହଁ ଆମେ ଏଇଠିକି ଯାଇଥିଲୁ। ଆଉ ସେମାନେ ଏହି ଗିଫ୍ଟ୍ ଦେଇଥିଲେ ଆଙ୍କ ବାହାଘର ଭୋଜି ଏମାନଙ୍କ ବ୍ୟାଗ୍ ଆଉ ଆପଣ ତା ଭିତରେ ଯୋଉ ଜିନିଷ ରଖିକି ଦେବେନି ମତେ ସେଇଟା ଶୁଣିକି ଆହୁରି ଖୁସି ଲାଗିଲା। କି ଏତେ ଭଲ ଜିନିଷ ଦଉଛନ୍ତି। ମାନେ ଦରକାରୀ ଜିନିଷ ଦଉଛନ୍ତି ଯୋଉଟା କି ମାନେ ଅଧିକ ଦିନ୍ ଯାଏ ରହିବ। ଆଉ ସେମାନେ ବି ମାନେ ଭାବିକି ଏମତି ମନେ ରଖିିପରୁଥିବେ କି ହଁ ମାନେ ଆମେ ଆଙ୍କ ଭୋଜିକୁ ଯାଇଥିଲୁ ସେମାନେ ଏମିତି ଦେଇଛନ୍ତି ଯୋଉଟା କି, ଏତେ ଭଲ କ୍ୱାଲିଟି ର ବି ଆଉ ଏମେ ମାନେ ଏତେ ଭଲ କ୍ଲାସ ବି କରିଲା। ଦରକାରୀ ଜିନିଷ ସବୁ ନା। ଆଉ ଆପଣ ଭୋଜି ତ ମୁଁ ନିଶ୍ଚିନ୍ତ ଜାଣିଛି ଆପଣ ଯୋଉ ଆଇଟମ କହିଲେ ମାନେ ବେଶୀ କରିକି ମ୍ୟାଗି ତ ସେଇଟା ଶୁଣିକି ମତେ ବହୁତ୍ ଖୁସି। ଖୁସି ଲାଗିଲା। ଆଉ ମୁଁ ଜାଣିଛି ଯେ ମାନେ ଭୋଜି ଟା ବି ବହୁତ ଭଲ ହବ। ଆଉ ତାପରେ ବାଲିପନ୍ ଯେତେ ଯାହେଲେ ବି। ମୋ ଦିଦିକୁ ତ ସେଇଟା ବହୁତ ଭଲ ଲାଗେ। ସିଏ ହିଁ ଖାଲି କୋଡିଏ ତିରିଶ୍ ଟା କହିଦେବ ମୁଁ କହିଦଉଛି।
ହୁଁ କିନ୍ତୁ ଯେଉଁଟା କହିଲେ କି ସବୁ ତ ଭୋଜିରେ ଚାଓମିିନ ହୁଏ। କିନ୍ତୁ ଏଇଟା ପ୍ରଥମ ଥର ପାଇଁ ମ୍ୟାଗି ପୁରା କରାହେବ ପୁରା ଡିସପ୍ଲେ କରାହେବ। ସାଙ୍ଗେ ସାଙ୍ଗେ ବନା ହବ ଦିଆହବ ଆଉଥିର ନାହିଁ। ତା ଦେହରେ ମାଛ ଭଜା ସାଙ୍ଗେସଙ୍ଗେ ଲାଇଭ୍ ସାଙ୍ଗେ ସାଙ୍ଗେ ବନା ହବ ଦିଆ ହବ। ତେ ସେ ପିସ୍ତା ବାଦାମ ପଡ଼ିଥିବ ହେ କ୍ଷୀରି ଫିରିରେ। ଇରେ ଚାରି ପ୍ରକାର କ୍ଷୀରି ହବ ଆପଣ ଜାଣିଛନ୍ତି? ଆରେ ଗୋଟେ ହେଉଛି ପୁରୀରୁ ମଗା ହେବ ଦୁଇ ପ୍ରକାର ର କ୍ଷୀରି। ସେଇଟା ତା କିଲୋ ହୋଉଛି ପାଞ୍ଚଶହ ଟଙ୍କା ଲେଖେ ହେଲା। ସେ ଏଇଟା ଗୋଟେ ଗୋଟେ ସୀତାବଗ୍ ପାସ୍ ବନାହେବ। ଆଉ ଗୋଟେ ଚାଉଳ କ୍ଷୀରି ବନାହେବ। ତ ଅ ଅ ଏଇଟା ହେଉଛି କ୍ଷିରି ଉପରେ ରହିଲା। ଆଉ ହଉଛି କଣ କହିଲେ ଛେନାପଡ଼ ରହିବ, ଛେନା ଝିଲ୍ଲି ରହିବ, ଛେନା କାକରା ରହିବ, ଛେନା ପୋଡ ରହିବ ଏମିତି ଚାରିପ୍ରକାର ଛେନା ଉପରେ ରହିବ। ତାପରେ ଯଉଁ କଣ କହିଲେ ଆପଣଙ୍କର ଏ ଯେଉଁ ରସଗୋଲା ରହିବ, ଆଉ ସେ ପୋଡ଼ା ରସଗୋଲା ରହିବ, ଏମିତି ଖିରି ଉପରେ ଚାରି ପାଞ୍ଚ ପ୍ରକାର ମିଠା ଉପରେ ଆଠ ଦଶ ପ୍ରକାର। ଗୋଟେ ଲୋକ ଖାଇବେ କେତେ ଖାଇବେ ଖାଆନ୍ତୁ। ପୁରା ପୁ ଏମିତି ଭୋଜିଟା ହେଇଥିବ ଯେ, ପଞ୍ଚାୟତ ସାରା ଲୋକ ଭାବିବେ ଏଇଭଳିଆ ଗୋଟେ ଭୋଜି ଯାଇଥିଲୁ ଆମର ଏମିତି ଗୋଟେ ଭୋଜି ଖାଇକି ଆସିଲୁ। ଆଉ ରିଟର୍ନ ଗିଫ୍ଟ ଆସିଲା ବେଳକୁ ଦେଲେ। ଆଉ ସେ ଜିନିଷ ତାଙ୍କ ଠାକୁର ଘର ପୂଜା ପାଇବ। ଆପଣ ଚିନ୍ତା କଲେ କେତେ ବଢିଆ ମୁଁ ଭାବିଛି ଏଇଟା ଭଲ ଲାଗିବ।
ହଁ ଏଇଟା ତ ବହୁତ ଭଲ ଆଇଡିଆ ଆଉ ଆପଣ ଯେତେ ଯୋଉ ପ୍ରକାରର କ୍ଷୀରି ମ କହିଲେନି କରିବେ ତ ମୁଁ ତ ସେଇଟା ଜାଣିକି ବହୁତ ଖୁସି ଲାଗି ଗଲା। କି ହଁ ଏମିତିକା କ୍ଷୀରି ମାନେ ମୁଁ ଖାଇବାକୁ ଯାଉଛି କାରଣ ମୁଁ ଯେ ତ ଏମିତି ଭୋଜି ଯାଉଛି ମୁଁ ତ ବହୁତ ସାରା ଭୋଜି ଯାଇଛି ମୋର ଏପର୍ଯ୍ୟନ୍ତ ଲାଇଫରେ। ହେଲେ ଏମିତିକା ଭୋଜି ମୁଁ କେବେ ଶୁଣିନି ତ ମୁଁ ବି ଜାଣି ସାରିଲିଣି କି ଏଇଟା ଗୋଟେ ଅଭୁଲା ସ୍ମୃତି ହେଇକି ହିଁ ରହିବ। ଆଉ କ୍ଷୀରି ତ ଯେତେ ଯା ହେଲେ ବି ସମସ୍ତଙ୍କର ପସନ୍ଦ ଖାଇବା ଲାଷ୍ଟରେ ସମସ୍ତେ ତ କ୍ଷୀରି ଖାନ୍ତି। ଆଉ ଆପଣ ଯେହେତୁ ଏତେ ପ୍ରକାରର କ୍ଷିରି କରିବେ। ମୁଁ ତ ବୁଝିଗଲି ଆପଣ ଜାଣିଲେ ବି କେମିତି ଏତେ ପ୍ରକାରର ରୁହେ ବୋଲି ମୁଁ ତ ଜାଣିବି ନାହିଁ କି। ସେମିତି କା। ଏତେ ସାରା ଭେରାଇଟିର ମିଠା କ୍ଷୀରି ଏତେ ସାରା ଭେରାଇଟି ର ଅଛି। ଆଉ ଆପଣ ଯୋଉ କହିଲେନି ଲାଇଫ କରିବେ ମାନେ ଆବେ ହେଛି ମାଛର ଆଉ ମ୍ୟାଗିର ଆପଣ ଗୋଟେ କାମଟେ କରିବେ। ଚିଙ୍ଗୁଡି ଯୋଉ ମାନେ ଜାପାନି ଚିଙ୍ଗୁଡି ନୁହଁ। ତାର ଆଉ ପାସ୍ତାରେ ବି ଲାଇ ବି ବନେଇଦେମି।
ହଁ ସେଇଟା ନାହିଁ ଆମର ଏଇଠି ସେ ଜାପାନିଜ ଚିଙ୍ଗୁଡ଼ି କହୁଛନ୍ତି ସେଇଟା ଟିକେ କଷ୍ଟଲି ରହିବ। ଏଇ ଆମର ଓଡିଆ ଚିଙ୍ଗୁଡି ହେଲେ ଟିକେ କମ ରହିବ ଲୋକ ତ ଖାଇବା କଥା ଆଉ ଆମେ ଲୋକ ବି ଭଲରେ ଖାଇବେ। ମାନେ ପୋଡ଼ା ଚିଙ୍ଗୁଡ଼ି ଟେ ହେବ ମାନେ ବୋଲି ଚିଙ୍ଗୁଡ଼ି ମଲ୍ଲେଇ କୁପ୍ତା ହବ। ଆଉ ବାଲି ଚିଙ୍ଗୁଡ଼ି ହବ ସବୁ ଏମିତି ହବ ଲୋକମାନେ ଖାଇକି ଖୋସି ହବା ଦରକାର ଆଉ। ତାରେ ଚାନ୍ଦି ମାଛ ବି ହବ ପୋଡ଼ା ଚାନ୍ଦି ସେ ତା ଗାଣ୍ଡ ମୁଠା ହଜାର ଟଙ୍କା ଲାଗା ତା କିଲୋ। ଏ ଚିଙ୍ଗୁଡି ରା ପାଞ୍ଚଛଅଶ୍ ରେ ମିଳିଯିବ ଏମିତି
ଆଚ୍ଛା ହଉ ତାହେଲେ ମୁଁ ରଖୁଛି ଆମେ ପରେ କେବେ କଥା ହବା ଆଉ।
ହଁ ହଁ।